ଆଜ୍ଞା ସବୁଛି?
ଆଜ୍ଞା ସାର୍ ନମସ୍କାର। ହଁ ଶୁଣଉ
ନମସ୍କାର। କଣ କରୁଛନ୍ତି ଆପଣ?
ହ ନମସ୍କାର। ହଁ ମୁଁ ଏଇଠି ଟିକେ ବସିଥିଲି। ଆପ ଆପଣ କଣ କରୁଛନ୍ତି? ବସିଥିଲି ଆପଣ କଣ କରୁଛନ୍ତି?
ଆଚ୍ଛା ସନ୍ଧ୍ୟା ବେଳେ କଣ ଖାଇଛନ୍ତି? ହଁ।
ସନ୍ଧ୍ୟାବେଳେ ତ
ଆଜ୍ଞା?
ଆଛା, ହଁ, ବୋଧୁ ସମସ୍ତେ ଭଲ ଅଛନ୍ତି? ହଁ ଘରେ ସମସ୍ତେ ଭଲ ଅଛନ୍ତି? ହଁ ହଁ ଶୁଭୁଛି, କହୁନାହାନ୍ତି?
ଆଉ ଆପଣ, ଆଉ ଆପଣ କଣ ଖାଇଥିଲେ?
ହଁ ହଁ। ମୁଁ ଖାଇଥିଲି ଏଇ ବରା ତରକାରୀ ଟିକେ ଖାଇଥିଲି।
ଓହୋ। କଣ ବାହାରେ ବୋଧେ ଯାଇକି ଖାଇଥିଲେ?
ହଁ ହଁ ବାହାରେ ଖାଇଥିଲି।
ବାହାର ଖାଇବା ଭଲ ହେଲେ ବି ଟିକେ ଦେହ ପାଇଁ ଇଏ।
ଆଜ୍ଞା, ହଁ ହଁ ହଁ ସେଟା ଟିକେ ଜଗିବା ପାଇଁ ପଡିବ, ସବୁଦିନ ତ ଖାଇ ହବନି। ବେଳେ ବେଳେ ଖାଇବି ଆଉ, ହଁ।
ସେଇବା ଖାଇବା ଭଲ ଲାଗେ ଖାଇବାକୁ ହେଲେ ଦେହ ପାଇଁ ବହୁତ ଖରାପ।
ଆଜ୍ଞା ଆଜ୍ଞା ଦେହ ପାଇଁ ଠିକ ନୁହେଁ। ଆପଣଙ୍କୁ ସ କଣ ଭଲ ଲାଗେ ଖାଇବାକୁ ସାଧା ନା ଆମିଷ?
ନାଇଁ ଆମିଷ ମୁଁ ଟିକେ ଖାଏ। ଆ- ମାନେ ମୁଁ ରୁହେ ତ ହଷ୍ଟେଲରେ ତ ଆପଣ ତ ଜାଣିଥିବେ ହଷ୍ଟେଲରେ ରହିଲେ ମାନେ ସାଧା ଖାଇଲେ ପୁଣି ବଞ୍ଚି ପାରିବେନି।
ଆଜ୍ଞା -ସତ କଥା।
ଆଜ୍ଞା ମାନେ ସାଧା ଖାଇକି ରହିପାରିବେ ହେଲେ ବି ଆମେ ପୁଅ ପିଲା ତ ଆମକୁ ଯାହାହଲେ ବି ଟିକେ ମାନେ ଆମିଷ ନ ଖାଇଲେ ହବନି ତ ଏଥିପାଇଁ ଆମିଷ ଟିକେ ଖାଉ ଆଉ।
ଆଚ୍ଛା ବୁଝିଲି ଆମିଷରେ କଣ ଭଲ ଲାଗେ ଖାଇବା ପାଇଁ?
ଆମିଷରେ ଅଣ୍ଡା ଚିକେନ୍, ମାଛ ଟିକେ କମ୍ ଖାଏ ଚିଙ୍ଗୁଡି ଫିଙ୍ଗୁଡି ଟିକେ ଖାଏ। ନହେଲେ ଆଉ ସବୁ ମାଛ ଖାଏନି ଖାଲି ଉଁ-ମା ମାଛ ବଡ ମାଛ ରୋହି ମାଛ ହେଲେ ଟିକେ ଖାଏ ଚିଙ୍ଗୁଡି ଟିକେ ଖାଏ। ଆଉ ଚିକେନ୍, ଅଣ୍ଡା ଟିକେ ଖାଏ ଆଉ ମଟନ୍ ବି ଖାଏ ନା। ଆପଣ- ଆପଣ ଆମିଷ ନା ନିରାମିଷ?
ଆଛା ଆପଣଙ୍କୁ ହଁ ମୁଁ ବି ଆମିଷ ଖାଏ। ମତେ ଆମିଷରେ ଅଣ୍ଡା, ଚିଙ୍ଗୁଡି ଟିକେ ଭଲ ଲାଗେ। ଆଉ ଚିକେନେ- ଚିକେନ୍ ବିରିୟାନୀ ପସନ୍ଦ୍ ଆଉ ମଟନ୍ ହେ ହେଲେ ମଟନ୍ ଟା ମତେ ବାହାରେ ଟିକେ ଖାଇବାକୁ ଭଲ ଲାଗେନି ତାର ଯଉ ବାସ୍ନା ଟା ହୁଏ ଘରେ ଯଦି ବନା ହେଇଥାଏ କି ମୁଁ ନିଜେ ବନେଇଥାଏ ତାହେଲେ ମୁଁ ସେଟା ଖାଏ ମଟନ୍ ଟା ମତେ ମଟନ୍ ଏମ୍ ସେରେ ବି ବାହାରେ ଭୋଜି ହେଲା କି କଣ ମତେ ସେମିତି ଭଲ୍ ଲାଗେନି।
ଜ୍ଞା।
ହଁ ଆଉ ଆପଣଙ୍କୁ ବିରିୟାନୀ ଭଲ୍ ଲାଗେ ନା ନାଇଁ?
ହଁ ଚିକେନ୍ ବିରିୟାନୀ ତ ସବୁବେଳେ ହିଁ ଯେତେବେଳେ ବି ମାନେ ଭୋକ ଟିକେ ଥାଏ ବେଶୀ ତ ଚିକେନ୍ ବିରିୟାନୀ ଖାଇଦେଲେ ଟିକେ ବହୁତ୍ ଭଲ ଲାଗେ। ଆଉ ସେମିତି ଭ-ଭଲ ପସନ୍ଦ୍ ମାନେ ଚିକେନ୍ ବିରିୟାନୀ ମତେ ପସନ୍ଦ୍।
ହଁ।
ଆଉ ବି ମାନେ କଣ କହିଲେ ତେଲ ଟିକେ କମ୍ ଥାଏ ତ ସେଥିରେ ତ ଆଉ ଯଉ ବି ନାନ୍ ହଉ ପରଟା ଫରଟା ହଉ ସେଥିରେ ଲଛା ପରଟା ହଉ ସେଥିରେ ଟିକେ ତେଲ ଥାଏ ବେଶୀ। ତ ବିରିୟାନୀ ଟିକେ ଏଁ- ଖାଇବାକୁ ଭଲ ଲାଗେ ଆଉ।
ଆଚ୍ଛା ବୁଝିଲି -ଆପଣ ମାଣ୍ଡିଆ ଖାଆନ୍ତି?
ମାଣ୍ଡିଆ ଏ ଯଉ ଇଏ ତ ମାନେ ଗହମ ମାଣ୍ଡିଆ ଯଉ ଆସେ?
ହଁ- ହଁ -ହଁ ମାଣ୍ଡିଆ ମାନେ ଆମକୁ ସେଥିରେ ଭଲ କ୍ୟାଲସିୟମ ମିଳେ ନା। ସେଥିପାଇଁ ପଚାରିଲି।
ନାଇଁ ନାଇଁ ମାଣ୍ଡିଆ ତ ମୁଁ ଖାଇନି ହଷ୍ଟେଲ୍ ରେ ତ ରହିଲେ ଆପଣ ଏତେ ସବୁ କେମିତି ହିଁ ଖାଇବ ଘରେ ରହିଲେ ହଁ ଟିକେ ଘରୁ ଦେଲେ କି କଣ ହଷ୍ଟେଲ୍ ରେ ତ ଜାଣିଥିବ କଉଭଳିଆ ଖାଇବା।
ହଁ- ହଁ। ହଷ୍ଟେଲ୍ ରେ ତ ମିଲ୍ ତାଙ୍କର ଯାହାବି ବନେଇବେ କଣ ଜଣଙ୍କ ପାଇଁ ତ ଭଲ ବନେଇବେ ଆଉ ଜଣଙ୍କ ପାଇଁ ଅଲଗା ଆଇ ଟମ୍ ଏମତି ତ ନାହିଁ ନା ଯାହା ବନିଥିବ ଭାତ, ଡାଲି, ସୋୟାବିନ୍ ହେଲା କି କିଛି ବି ସେତ ସମସ୍ତଙ୍କ ପାଇଁ ଶହେ ଜଣ ରହୁଚନ୍ତି ମାନେ ଶହେ ଜଣଙ୍କ ପାଇଁ ହିଁ ବନା ହବ। ଆଉ ସେଠି ଭଲ ଖୋଜିବାହିଁ ଭୁଲ୍ ତମକୁ ଭଲ ମିଳିବନି ହଁ।
ହୁଁ ସେ ସେ ରହିକି ଖାଇ ପିଇକି ପଢୁଛୁ ଆଉ କଣ କରିବୁ ଯାହା ଦଉଛନ୍ତି। ହେଲେ ଦିନେ ଦିନେ ପୁରା ଖରାପ୍ ଦଉଛନ୍ତିନା ସେ ଖାଇ ହଉନି। ମୋ ଭୋକ ଲାଗିଲା ବେଳକୁ ଟିକେ ବାହାରୁ ଖାଉଚୁ ଆଉ କଣ କରିବୁ?
ଆଚ୍ଛା, ଆପଣ କଣ ବାହାରୁ କିଣିକି ଖାଆନ୍ତି ନା ଅନଲାଇନରେ ମଗେଇକି ଖାଆନ୍ତି?
ନାଇଁ ମାନେ ଅନଲାଇନରେତ ଆଉ ମଗେଇ ପାରୁନା ଆମର ଆଲାଉ ନାହିଁ କିନ୍ତୁ ବାହାରୁ ଏଇଠି ଅଛି ପାଖରେ ଦୋକାନ ବ୍ୟାଗେଟ ଅଛି ତସେଠି ଯାଇକି ଆମେ ନେଇ ଆସୁ ସେଇଠୁ ଖାଉ ଆଉ।
ଆଚ୍ଛା ବୁଝିଲି।
ଆଜ୍ଞା ଆପଣ ଅନଲାଇନରେ ମଗେଇ ଖାଆନ୍ତି କେବେ?
ନା ନା ନା ମୁଁ କେବେବି ଅନଲାଇନରେ ମଗେଇକି ଖାଇନି ଆଉ ବାହାର ରେଷ୍ଟ୍ରୁରାଣ୍ଡ ରେ ଯାଇକି ଖାଇଛି ହୋଟେଲରେ ହେଲା ରେଷ୍ଟୁରାଣ୍ଡ ହେଲା ସେଇଠି ଯାଇକି ଖାଇଛି।
ହଁ ତାପରେବି ଜାଣିଛନ୍ତି ମାନେକି ଅନଲାଇନରେ ନା ମାନେ ଧର ରେଷ୍ଟୁରାଣ୍ଟରେ ଯୋଉଟା ଶହେ ଟଙ୍କା ସେଟା ଆପଣଙ୍କୁ ଅନଲାଇନରେ ଦୁଇଶହ ଟଙ୍କା ଆଣିକି ଦେବେ
ହଁ ବୁ
ଟିକେ ତ ମାନେ ଦାମବି ଅଧିକ ଥାଏ ହ ସେଥିପାଇଁ ଆମେବି ଆମେ ହଷ୍ଟେଲ ପିଲାତ ଆମକୁ ଯୋଉ ଟିକେ କମ୍ ମିଳିବ ସବୁଦିନ ଆମେ ଖାଉଛୁ ତ ସେଇଟା ଆଉ।
ହଁ ଯାହାତ ଯୋଉଠି କମ୍ ମିଳିଲା ଆପଣ ସେଇଆକୁ ତ କିଣିକି ଖାଇବାନା ଆଉ ସବୁଦିନବି ଅଧିକ ପଇସା ଦେଇକି କିଣିକି କଁ ଖାଇପାରିବେ? ଖାଇପାରିବାନି।
ହୁଁ କେତେବେଳେ କେମିତି ବୁଲିଗଲେକି କଣ ହଁ ଖାଇଲୁ କିନ୍ତୁ ଆଉ ସବୁବେଳେତ ଆମେ ଚାହୁଁକି ହଁ ଆମକୁ କିଛି ଶହେ ଟଙ୍କାରେ ବିରିୟାନୀ ମିଳିଯାଉଛି ହଁ ଆମେ ନେଇଆସିଲୁ ଖାଇଦେଲୁ କି କଣ?
ଠିକ୍ କଥା।
ତାପରେବି ଆମର ଏଇ ବ୍ୟାକ୍ ଗେଟରେନା ମାନେ ସେମାନେ କଣ କରନ୍ତି ଜାଣିଛନ୍ତି ପିଲା ଯେମିତି ହେଲେ ଖାଇବାକୁ ନେବେ ତ ସେମାନେ କଣ କରନ୍ତିନା ଧର ଶହେ ଟଙ୍କାରେ ଦି ପିସ୍ ଛୋଟ ଛୋଟ କହିବେ ଚିକେନ୍ ଦି ପିସ୍ ଆଉ ହଁ, ରାଇସ୍ ଆଉ ଅଣ୍ଡାବି ଦେବେକି ନାଇଁ ଠିକ୍ ନାଇଁ ଏମିତି କରିକି ତାଙ୍କର ବେପର୍ କରନ୍ତି ଆଉ ଜାଣିଚନ୍ତି ପିଲା ଖାଇବେ ଖାଇବେନି ଯିବେ କୁଆଡ଼େ ସେଥିପାଇଁ ଏମିତି କରନ୍ତି ଆଉ।
ହଁ। ଆପଣ ଗଛ ଲଗାନ୍ତି ସାର୍?
ନାଇଁ ଗ ଛ ଏମତି ଯେତେବେଳେ ଘରକୁ ଟିକେ ଯାଏ ଆମର ବାଡ଼ି ଅଛି ତ ସେଠି ଟିକେ ଗଛ ଏପଟେ ସେପଟେ ଲଗାଏ ଲଙ୍କା ଗଛ ଇଏ ଫିଏ ଏମିତି ସବୁ ଯୋଉ ଇଏ ଫିଏ ଏମିତି ଲଗାଏ ନହେଲେ ହଷ୍ଟେଲରେତ ଆମର ସେମିତି କିଛି ନାହିଁ ଗଛ ଲଗେଇବାକୁ। ହୁଁ।
ହଁ ବୁଝିଲେ।
ଆଜ୍ଞା।
ଓହୋ, ଆଉ ବୁଲିବା ପାଇଁ ପସନ୍ଦନା ପସନ୍ଦ ନୁହେଁ?
ହଁ ବୁଲିବା ପାଇଁ ଟିକେ ପସନ୍ଦ। ଏବେ ତ ପଢାପଢି ଚାଲିଛି ଏତେ ଆଡେ ବୁଲାବୁଲି ନାହିଁ, ହେଲେ ମତେ ଟିକେ ବହୁତ ଭଲ ଲାଗେ ବୁଲିବାକୁ।
ଆଚ୍ଛା କୁଆଡେ ସବୁ ବୁଲିବାକୁ ଯାଇଛନ୍ତି?
ବକୁ ସବୁ ଯାଇଛି ପୁରୀ, ଭୁବନେଶ୍ଵରରେ ବହୁତ ଜାଗା ବୁଲିଛି। ପୁରୀ, କୋଣାର୍କ, ଧଉଳି ଏମିତି ସବୁ ଜାଗା ବୁଲିଛି, ଆଉ ସେମିତି ଯାଜପୁର ସାଇଡ ରେ ବି ବୁଲିଛି, ରତ୍ନାଗିରି ଜାଣିଥିବେ ତ?
କଉଠି?
ରତ୍ନଗିରି ଜାଣିଥିବେ।
ରତ୍ନଗିରି ନା ମୁଁ ଜାଣିନି ଯାଜପୁରରେ କଣ ସବୁ ଅଛି କହିଲେ ବୁଲିବା ଜାଗା?
ହଁ ଯାଜପୁରରେ ଯେମିତି କି ଯାଜପୁର ମାନେ ଏ ରୋଡରେ ତ ନାହିଁ ଏତେ କିଛି ଯାଜପୁର ଟାଉନ ଯିବେ ତ ଆପଣଙ୍କୁ ବିରଜା ମିଳିଯିବ, ବିରଜା ମନ୍ଦିର ଆଉ ରତ୍ନଗିରି ବି ସେପଟ ସାଇଟରେ ଅଛି, ଉଦୟଗିରି ବି ଅ ଛି ଆଉ
ହଁ
ସବୁ ଏମତି, କୁସୁମା ବୋଲି ଗୋଟେ ପାର୍କ ଅଛି। ବହୁତ କିଛି ବୁଝିବାକୁ ଅଛି ଆଉ।
ଯାଜପୁରରେ ବୋଧେ ଏବେ ଗୋଟେ ହେଇଛି ଯୋଉଟା କହୁଛନ୍ତି ମିନି କେଦାରନାଥ ବୋଲି? ଆପଣ ସେଠିକି ଯାଇଛନ୍ତି?
ମି କେଦାରନା ତ ହଁ ମୁଁ ମାନେ ଯାଇଥିଲି ଥରେ ସେ ବାଟ ଦେଇକି ଭିତରକୁ ଯାଇନି।
ହଁ।
ହୁଁ କିନ୍ତୁ ବାଟବି ଦେଖିଥିଲି ଆଉ ଭିଡ ଥିଲା ନା ମାନେ ରଜ ଟାଇମ ରେ ଦେଖିବେ ସେଇଟା ବହୁତ ଭିଡ ଟାଇମରେ
ଓହୋ।
ହୁଁ।
ଆଚ୍ଛା ଆଛା, ଏମିତି ତାହାଲେ ନାଇଁ।
ଆଜ୍ଞା।
ହଁ ବିରଜା ବି ଯା ଯାଇଛନ୍ତି ଆପଣ ବିରଜା, କୁସୁମ! ଆ ରେ କଣ ସବୁ ଅଛି, ବଡ ପାର୍କ ସେଇଟା ନା ଆଉ କଣ? କୁସୁମା କୁସୁମରେ କଣ ଅଛି ସେଟା କଣ ବଡ ପାର୍କ ନା?
ମାନେ ସେଇଟା ଗୋଟେ ମାନେ ବଡ ପୋଖରୀ ଭଳିଆ କରିଛନ୍ତି, ସେଠି ଆଉ ବି ଗଛ ବହୁତ ଲଗେଇଛନ୍ତି। ପୋଖରୀରେ ପୁରା ବହୁତ ଲାଇଟିଙ୍ଗ ସିଷ୍ଟମ କରିଛନ୍ତି, ପାଣି ବି ଯୋଉ ଉପରକୁ ପଡେ ସେ ସେ ଜିନିଷ ବି କରିଛନ୍ତି ବହୁତ ଗଛ ଭଲ ଭଲ ଫୁଲ ଗଛ ଲଗେଇଛନ୍ତି। ଆଉ ଏମିତି ବହୁତ ଡେକୋରେଟ କରିଛନ୍ତି, ଯୋଉଟା କି ବହୁତ ଭଲ ଲାଗେ।
ଆଛା ବୁଝୁିଲି।
ଉହୁଁ।
ହଁ ଆଉ କୁଆଡେ ସବୁ ଯାଇଛନ୍ତି, ଭୁବନେଶ୍ଵରରେ ସବୁ ଜାଗା ବୁଲି ଯାଇଛନ୍ତି?
ଭୁବନେଶ୍ୱରରେ, ହଁ ଏମିତି ବହୁତ ଜାଗା ବୁଲିଯାଇଛି, ସବୁ ଜାଗା ତ କହିପାରିବିନି ହେଲେ ବହୁତ ଜାଗା ବୁଲିଯାଇଛି, ଯେମତି କି? ଆଉ କଟକର ବି ଚଣ୍ଡିଖୋଲା ଆଡେ ଛତିଆ ଜାଣିଛନ୍ତି ଛତିଆ?
ଛତିଆ ହଁ।
ଆଜ୍ଞା, ସିଆଡେ ବି ବୁଲିଛି ଆଉ ଏମତି ସେପଟେ ଅଛି ଓଳାଷ ଶୁଣିବି ସିଆଡେ ଟିକେ ଆଗକୁ ଭିତୁରୁକୁ।
ଓଳାଶୁଣିରେ କଣ ଅଛି?
ଓଳାଶୁଣୀରେ ଏମ୍ତି ସେ ପାହାଡ ଉପରେ ମନ୍ଦିର। ଓଳଶୁଣୀମାଙ୍କ ମନ୍ଦିର ଆଜ୍ଞା।
କଟକ୍ ରେ ଆଉ କଣ ଅଛି ମୁଁ ବି କଟକ କେବେ ବୁଲିନି?
ହଁ କଟକରେ ଏମତି ଧୋଳି ସ୍ତୂପ ଏସବୁ ଏମତି ଅ ଛି ସବୁ ମାନେ ହଁ ମାନେ ସେ ଭୁବନେଶ୍ୱରରେ ଯାଉଛି ହେଲେ ଆ ମୁଁ କହିଦେଲି ଏମିତି ଆଉ ଆଉ ଆଉ ଇଏ ବି ବାରବା ଚି ଇଏ ଅଛି ଜାଣିଛନ୍ତି କି ଆଜ୍ଞା ବାର ଆଉ ଆଉ ଏମ୍ତି କଟକ୍ ରେ ଆଉ ଗୋଟେ ମନ୍ଦିର ଅଛି ନା ଟା ତ ମନେ ପଡୁନି ହେଲେ ଗୋଟେ ଟି ସେପ୍ ର ଗୋଟେ ବ୍ରିଜ୍ ଟାଇପ୍ ର।
ଟି ବ୍ରିଜ୍ ଅଛି ଯୋଉଟା ଭଟାରିକା ଭଟାରିକା କୁହନ୍ତି ତ? ବଡମ୍ବା ନସ୍ ସିଂପୁର୍ ରେ ସେଟା ଯାଉଚି ହଁ ମୁଁ ସେଠିକି ଯାଇଚି ଟିକେ ବ୍ରିଜ୍ ରୁ ବି ଟି ବ୍ରିଜ୍ ଯୋଉଟା ସେଇଠୁକୁ ଯାଇପାରିବେ ନ୍ରୃ ସିଂହନାଥ ନା କଣ ସେ ଗୋଟେ ମନ୍ଦିର ଅଛି ସେଇ ବ୍ରିଜ ଉପରେ ଜେ ଭିତରକୁ ନଦୀ ଉପରେ ହଁ ହଁ ମୁଁ ଯାଇଚି ଯାଇଚି ସେଠିକି ଯାଇ ଚି
ଆଜ୍ଞା ସେଇଠି ଟିକେ ଭଲ୍ ଲାଗେ।
ହଁ ବୁଝିଲି।
ଆହୁରି ବି ଏମ୍ତି ଛୋଟ ଛୋଟ ଜାଗା ଅଛି। ଏ ଯୋଉଟା କି ମୁଁ ବି ଜାଇନି ଯେତିକି ମାନେ ଜଣା ଶୁଣ ଜାଗା ମୁଁ ଟିକେ ବୁଲି ଦେଇଚି ଆଉ।
ଆଚ୍ଛା ହୋଉ ସାର୍ କଥା ହେଇକି ଭଲ ଲାଗିଲା ଧନ୍ୟବାଦ ହଁ।